ହ୍ୟାଲୋ।
ଆଉ ସୋଇ ନାହାନ୍ତିକି ଆପଣ?
ଦେଖନ୍ତୁ ନିଦ ତ ମାଡୁଥିଲା ତ ଆପଣଙ୍କ କଲଟି ଆଇଲା ତ ମୁଁ ଭାବିଲି କୌଣସି ଇମ୍ପୋର୍ଟାଣ୍ଟ କଲ୍ ହେଇଥିବ ତ ମୁଁ ଉଠେଇଲି। ତ ଆପଣ କଣ ଏ ପର୍ଯ୍ୟନ୍ତ ଶୋଇନାହାନ୍ତି?
ନାଇଁ ନାଇଁ ନିଦ ହେଲାନି ତ ସେଥିପାଇଁ କି କଲ କରିଦେଇଥିଲି ଆ ମୁଁ କହିଲି କଣ କରୁ ଯଦି କେବେଠୁ କଥା ହେଇନେ ଆଉ ଆଉ ମନେ ପଡୁଚି କି ନାଇଁ ଆପଣଙ୍କର ଟିକେ ମୋର ମନେ ନେ ପଡି ତ ସେଥିପାଇଁ କି କଲଟା ଲଗେଇଲି।
ଯାହା ହଉ ଏଡେ ବଡ ଦୁନିଆରେ ଆପଣ ଟିକେ ମନେ ପକେଇଲେ ବହୁତ ଖୁସି ଲାଗିଲା। ତ ଆପଣଙ୍କୁ ବହୁତ ଧନ୍ୟବାଦ ଆଉ ଆପଣ କଣ ପ ଆଜି ରାତିରେ କଣ ଖିଆ ପିଆ କଲେ କି? ନିଦ ହଉନି
ନାଇଁ ଟିକେ ଆଜ ଜି ବାରି ଅଛି ନା ଆଉ ଚିକେନ ଟିକେ ଖାଇ ଦେଇଚି ଦେହ ଟା ଟିକେ ଗରମ ହେଇଗଲା। ଆଉ ସେଥିପାଇଁ କି ନିଦ ଟା ଟିକେ ହଉନି ଆଉ।
ହଁ ହଁ ମୁଁ ବୁଝିପାରୁଚି।
ଆଉ ପାଗ ବି ଟିକେ ଥଣ୍ଡା ପାଗ ଦେଇଚି ବର୍ଷା ହେଇଚି ଥଣ୍ଡା ଟିକେ ଧରି ଦେଇଚି। ଦେହ ଟା ଟିକେ ଭଲ ଲାଗୁନ ଲା ନିଦ ଟା ହଉନଥିଲା ମୁଁ କହିଲି ଯାଏ ଆପଣଙ୍କୁ ଟିକେ କଲ କରିଦିଏ କଣ କରୁଚନ୍ତି ହାଲଚାଲ ଟିକେ ବୁଝିଦ ଦବା ଆଉ
ହୋଉ ହୋଉ। ହଁ ଆପଣ ଏଥର କୁଆଡେ ଯାଇଥିଲେ ରଜରେ ବୁଲିବାକୁ?
ହଁ ବୁଲିବାକୁ ଆଉ କୁଆଡେ ଯିବୁ ଏ ତ ଯୋଉ ଖରା ହଉଥିଲା। ମୁଁ ଖରାପ ରେ ଅଛ ଶୋଇବ ଖରାରେ କୁଆଡେ ଘରୁ ବାହାରି ହିଁ ହଉନଥିଲା। ଆଉ ସନ୍ଧ୍ୟା ବେଳେ ଏଇ ପାଖରେ ଟିକେ ରଜ ମହୋତ୍ସବ ପଡିଥିଲା ସେଇଠିକି ଯାଇ ଟିକେ ଦୋଳିି ଖେ ଖେଳା ଖେଳି କରିକି ମଜାମସ୍ତି କରି ଆସିଥିଲୁ ଆଉ।
ଓହୋ ଆପଣ କଣ ପଟା ଦୋଳି ଖେଳନ୍ତି ନା ଏଇ ନର୍ମାଲ ଦୋଳି?
ନର୍ମାଲ ଦୋଳି ପଟା ଦୋଳି ବାଉଁଶ ଦୋଳି ସବୁ ଦୋଳି ଖେଳିବା ପାଇଁ ଭଲ ଲାଗେ
ଆପଣ ବୋଧେ ମଲଟି ଟ୍ୟାଲେଣ୍ଟେଡ
ହଁ।
ହୁଁ ହୁଁ ଯାହୋଉ। ଆପଣ କଣଟା କହୁଥିଲି ବୁଲିଗଲି ଆପଣଙ୍କ ଘର ପାଖରେ ନଦୀ ଯାଇଚି?
ହଁ।
ତ ଆପଣ ପହଁରା ଶିଖିଥିବେ?
ନାଇଁ ନାଇଁ ପହଁରା ସିକିନି।
ଆରେ ୟାର ନଦୀ ନାଁ ଟା ଖରାପ କରୁଛ ମୁଁ ଭାବୁଚି।
ନଦୀରେ ରେ ଆମ ମାନଙ୍କୁ ଘରେ ଟିକେ ଛାଡିବା ପାଇଁ ଯେହେତୁ ଝିଅ ପିଲା ବାପା ମାଙ୍କ ମନରେ ଟିକେ ସଙ୍କୋଚ ମାନେ ପ୍ରକାଶ କରନ୍ତି। ସେ ଦିନ କାଇଁ ନଦୀ କି ଯାଇକି ଗାଧେଇବା
ଓ ହୋ ମୁଁ କହିଲି ଝିଅ ପିଲା ବୋଧେ ନାଇଁ ଆମ ଗ୍ରାମରେ ଯେମିତି ଝିଅ ପିଲାଙ୍କ ତୁଠ ଅଲଗା ପୁଅ ପିଲାଙ୍କ ତୁଠ ଅଲଗା ଏମିତି ଆପଣ ନାଇଁ?
ପିଲା ହେଲା ଅଛି ପୁଅ ପିଲାଙ୍କ ତୁଠ ଅଲଗା ଝିଅ ପିଲାଙ୍କ ତୁଠ ଅଲଗା। ପାଖଇମିନ। ବାପା ମାଙ୍କ କଥାକୁ ଆଉ ଆଡ଼େଇ ହେଇପାରୁନି ସେମାନେ ବେଶୀ ଛାଡ଼ନ୍ତିନି।
ଓ ହୋ।
ଯାଏନି କି ପହଁରା ବି ଶିଖିନି ଆଉ ସେମିତି କିଛି ଆଗ୍ରହ ବି ନାହିଁ।
ହଁ ନାଇଁ ଦେଖନ୍ତୁ ସବୁ ଜିନିଷ ଟା ଶିଖିବାଟା ଠିକ୍ କାରଣ ଦେଖନ୍ତୁ ଆମର ଯେମିତି ଅ କୁହାହେଇଥିଲା ଉ ଦୁଇ ହଜାର ବାର ରେ ସମାପ୍ତି ହବ ସମୁଦ୍ର ଆସିବ ଆପଣ ପହଁରା ପରେଟା ଶିଖିଥିଲେ ସିନା ପହଁରିବ। ବଞ୍ଚି ପାରିବେ ବୁଝି ପାରୁଛନ୍ତି?
ମଣିଷ ତ ଜୀବନରେ ଯୋଉ କଣ କଣ ଜୋତା ପଲିସ୍ ଠୁଁ ଲଗେଇ ଲଗେଇ ଛତା ସିଲେଇ ପର୍ଯ୍ୟନ୍ତ। ସବୁ ଶିଖିବା ଦରକାର କେତେବେଳେ କୋଉଟା କୋଉ କାମରେ ଆସିବ ସେଟା କେହି କହିପାରିବେନି। ଆଉ ମୁଁ ଆ ଚେଷ୍ଟା କରିବି ଆଉ ଆପଣ କହିଲେଣି ଆଉ।
ତ ଭଲ ହବ ଶିଖିତେ। କାରଣ ଦେଖନ୍ତୁ ଆପଣ କୋଉଠି ଯାଇଛନ୍ତି ଯେମିତି ପିକନିକ୍ ଯାଇଛନ୍ତି ତ ଏବେ ଶୁଣିଥିବେ ମଧ୍ୟ ପ୍ରଦେଶ କେସ୍। କି ସେ ଗୋଟେ ମାଆ ଯାଇଥିଲା ତା ଛୁଆକୁ ଧରିକି ସେ ମରିଯାଇଛି ଏଇଟା ଶୁଣିଛନ୍ତି ନା ନାଇଁ ଭାଉଜ।
ହଁ ହଁ ଶୁଣିଛି।
ହୁଁ ତ ଯଦି ସେ ସ୍ତ୍ରୀ ଲୋକ ଟା ପହଁରା ଶିଖିଥାନ୍ତା ତ ମୁଁ ଭାବୁଛି ସେ ବଞ୍ଚି ଯାଇ ପାରିଥାଆନ୍ତା। ପାରିଥାଆନ୍ତା।
ସେଟା ଦୁଃଖଦାୟକ। ଖବର।
ଆଜ୍ଞା?
ସେଇଟା ଭାରି ଦୁଃଖଦାୟକ ଖବର ଗୋଟେ।
ହୁଁ ହୁଁ ଭଲକି
ଭଗବାନ କାହା ସହିତ ଏମିତି ନ କରନ୍ତୁ।
ହୁଁ। ତ ଦେଖନ୍ତୁ ମୁଁ ଚାହୁଁଚି ତ ଆପଣ ଦେଖନ୍ତୁ ଯଦି ଚାରିଟା ରାତିରୁ ଉଠିକି ଗାଧୋଇ ଯାଇଥାନ୍ତେ ଆମର ଏଠି ବି ମୋ ବୋଉ ଘେରିକା ଯାଆନ୍ତି ଚାରିଟା ରାତିରୁ ଉଠିକି ଗାଧେଇ। ତ ଅନ୍ଧାର ବେଳେ ଗାଧୋଇ ଯାଆନ୍ତି ଅନ୍ଧାର ବେଳେ ପଳେଇ ଆସନ୍ତି ତ କିଛି ଅସୁବିଧା ନାହିଁ। ତ ଆପଣ ଯଦି ରାତ୍ରି ଅନ୍ଧାରରୁ ରାତ୍ରି ଯାଇଥାନ୍ତ ତ ମୁଁ ହେଉଛି ଛାଡ଼ିଥାନ୍ତେ ଘରେ।
ନାଇଁ ନାଇଁ ମତେ ତ ପ୍ରଥମେ ଡର ମାଡ଼ିବ। କାରଣ ମତେ ବହୁତ ଭୟ ଲାଗେ ଆଉ ଦ୍ଵିତୀୟରେ ଆମର ଆମର ଏପଟେ ଯେହେତୁ ଟିକେ ସହର ମୁଁ ମାନେ ଆମେ କେହି ବେଶୀ ପ୍ରିଫର କରୁନୁ ନଦୀକି ଯିବା ପାଇଁ।
ତ ଆପଣ ସାୱରେ ଗାଧୋଇବା ପିଲା ମୁଁ ଆ ଜାଣିଛି ସରି ସରି ଆମେ ଭୁଲ କହିଦେଲୁ। ତ ଗଳତି ମାପ ଗଲତୀ ମାପ କରନା ତ ଆଉ ଆଜି ସକାଳେ କଣ ଖାଇଥିଲେ ପ୍ରଥମ ଆମ ଉଠିଲେ ଯେତେବେଳେ ଦାନ୍ତ ଘସିକି?
ବ୍ରସ କରିକି କଣ କରୁଥିଲି ମୁଁ ଘରେ ଜଳଖିଆ ଚୁଡ଼ା ସନ୍ତୁଲା ବନେଇଥିଲି ସେୟାକୁ ସେୟାକୁ ଖାଇଥିଲି।
ଉଁ ହୁଁ।
ତ ଚୂଡ଼ା ସନ୍ତୁଳା ଖାଇଲେ ତାପରେ ଠାକୁର ପୂଜା କଲେ ଖାଇସାରି
ନାଇଁ ଆଗ ମାନେ ଉଠିକି ଘର ଝାଡୁ କରିକି ବ୍ରଶ କରିକି ଚାହା କରିକି ଘରେ ବାପା ମାଙ୍କୁ ଚାହା ଦେଇକି ମୁଁ ନିଜେ ପିଇ ସାରିକି ତାପରେ ଗାଧେଇ ଗଲି ଗ ଉଠେଇକି ଆସିକି ଠାକୁର ପୂଜା କଲି ଠାକୁର ପୂଜା କରିସାରିବା ପରେ ସକାଳ ର ଜଳଖିଆ ତିଆରି କଲି ଜଳଖିଆ ସମସ୍ତେ ତୁ ଖାଇବା ପାଇଁ ଦେଲି ମୁଁ ନିଜେ ଖାଇଲି ତାପରେ ତାପରେ ଦିନ ଖାଇବା ପାଇଁ କି ପ୍ରସ୍ତୁତ ହେଲି କଲି
ଯାହା ହଉ ଆପଣ ଗୋଟେ ପରିବାର ପରିବାରର ସବୁ କାମ ବୁଝୁଛନ୍ତି ଆଉ ଠିକ ଠାକ୍ କାମ କରୁଛନ୍ତି ବହୁତ ଖୁସି ଲାଗିଲା ତଥାପି ଆପଣ କେତେ ରାତିରେ ଉଠୁଛନ୍ତି
ବ୍ରାହ୍ମ ମୁହୂର୍ତ୍ତରୁ ଉଠିବା ପାଇଁ ଚେଷ୍ଟା କରେ ସେମିତି ଦେହ ପା କେତେବେଳେ ଖରାପ ଅଛି ପ ନହେଲେ ସବୁଦିନ ଚାରିଟା ପାଞ୍ଚଟା ଭିତରେ ଉଠିଯାଏ
ଭଲ ଭଲ ଯାହା ହଉ ଖୁସି ଲାଗିଲା ଆପଣ ଘର ଓଳେଇ ଏତେ ସକାଳୁ ଏତେ ସବୁ କାମ କରୁ ଛନ୍ତି ତ ଭାବୁଛି ଆପଣ କେବେ ନିଜକୁ ଟାଇମ ଦେଇଛନ୍ତି କି ଆପଣ ଦେହ କେ ସୁସ୍ଥ ରହିବ ଯୋଗ ବା ମେ ଏଗୁଡା କରନ୍ତି
ହଁ ସକାଳୁ ଉଠିକି ମୁଁ ଚାଲିବା ପାଇଁ ଯାାଉ କିଛି ବାର ଚାଲିିକି ଆସ ହଁ ଯ ନା ପ ନେଇ ଅ ପାଇଁାଇଞ୍ଚ
ଭଲ ଆପଣ କେବେ କୌଣସି ଅସୁବିଧାରେ ଫସିଛନ୍ତି ଯେମିତି
ହଁ ସକାଳେ ଯେତେବେଳେ ଚାଲିବା ପାଇଁ ଆଉ ଆମେ ସେତେବେଳେ କୁକୁର ମାନେ ବହୁତ ଭୁକନ୍ତି ପଛରେ ଗୋଡା ସେଥିପାଇଁ ଖଣ୍ଡେ ଗାଡି ନେବେକି ଯିବାକୁ ପଡେ ଆଉ ଶୀତ ଦିନେ ଗଲେ କୁହୁଡିରେ ଯୋଉ ପଡିଥାଏ କୁହୁଡିରେ ସମସ୍ୟା ପ୍ରବଳ ଦେଖାଦିଏ ପୁଠ ଯେତେବେଳେ ପଡିଥାଏ ଗାଡି ଆଉ ସେ କେତେବେଳେ ଆଗରୁ କି ପଛରୁ ଜଣା ପଡେନି ବେଳେ ବେଳେ ମାନେ କଣ ଆକ୍ସିଡେଣ୍ଟ ମାନେ ହବାର ସମ୍ଭାବନା ଟା ଟିକେ ବେଶୀ ଥାଏ ସେଥିପାଇଁ ସତର୍କତା ଅବଲମ୍ବନ କରିକି ଯିବା କୁ ପଡେ
ଯାହା ହଉ ଭଲ ବୁଝିଲି ବୁଝିଲି ଆପଣ ଆପଣ କେବେ କାହା ସହିତ ଆପଣ କେବେ କାହା ସହିତ ମାଡଲ କରିଛନ୍ତି
ହ ହଉ ହ
ଆଜ୍ଞା
ସେତେବେଳେ ଆମେ ଦି ଭଉଣୀ ବହୁତ ବାଡାାବିଡି ହେଇଛୁ
ତଥାପି ଆପଣ ଆପଣ ଜିତିଲେେ ନା ସିଏ
ହୁଁ ନାଇଁ ମନେ ପଡୁନି କିନ୍ତୁ ଆମେ ବହୁତ ବାଡା ପିଟି ହେଇଛୁ ଠେଙ୍ଗା ବାଡି ଧରିକି ବାଡାପିଠି ଆଇଯାଉଉ
ଆପଣ ମୋତେ ବହୁତ ରାଗି ଜଣା ପଡୁଛନ୍ତି
ଆଉ ମୋର ନଖ ଥାଏ ବଡ ବଡ ସେତେବେଳେ ଆଉ ଏ ସେଇ ରାଗ ମୁଡରେ ମୋ ଭଉଣୀ ଆସିକି ମୁଁ ଶୋଇଥିଲା ବେଳେ ମୋ ନଖ ଅଧା ଅଧା କୁ କାଟିଦିଏ
ତ ଆପଣ ବାହା ହେଇ ଆଇଲେ ସେ ବହୁତ ମିସ୍ କରୁଥିବ ଆପଣଙ୍କୁ।
ମୁଁ ବି ତାକୁ ବହୁତ୍ ମିସ୍ କରୁଚି ଆମ ଦିଜଣଙ୍କ ଭିତରେ ବଣ୍ଡିଂ ଟା ବହୁ ଭଲ ମାନେ ସାଙ୍ଗଠୁ ବି ଅଧିକ ଭଉଣୀ। ବି ଅଧିକ ମାନେ ସବୁ ଆମେ ଦି ଜଣ ଦି ଜଣ ପାଇଁ ସବୁ କିଛି କରିପାରିବୁ।
ବୁଝିପାରୁଛି ବୁଝିପାରୁଛି। ତ ଏବେ ଆପଣଙ୍କୁ କେତେ ଦିନ ହବ ଆପଣ ତାଙ୍କ ସହିତ ଦେଖାହେଇନି?
ହେଲେ।
ଉଁ।
ଶୁଭୁନି।
ତୁ କଣ କହିଲୁ ଶୁଭା ଗଲାନି।
ତଥାପି ଆପଣ କେତେ ଦିନ ହବ ତାଙ୍କ ସହିତ ଦେଖା କରିନାହାନ୍ତି?
ନାଇଁ ନାଇଁ ସିଏ ଏବେ ଆସିଥିଲା ଏଇ ଦି ଚାରି ଦିନି ତଳେ। ମତେ ଦେଖା କରିକି ଯାଇଛି।
ହୁଁ ହୁଁ। ବହୁତ୍ ଆପରେ ବି ସିଏ ବି କୋଉଠି ବାହାଘର ହେଇଯିବେ ତ ହେଇପାରେ ଆପଣ ହୁଏତ ଆଉ କେବେ ଦେଖାହବ ବହୁତ୍ କମ୍। ତ
ବଢ଼ିଗଲା ପରେ ଆଉ କାର୍ଯ୍ୟ ବ୍ୟସ୍ତତା ଭିତରେ ଦେଖା ସାକ୍ଷାତ ଟିକେ କମିଯିବ। ତଥାପି କିନ୍ତୁ ଚେଷ୍ଟା କରିବୁ ଦି ଜଣଙ୍କ ବଣ୍ଡିଙ୍ଗ୍ ଟା ବହୁତ୍ ଭଲ ରଖିବା ପାଇଁ।
ହୁଁ ହୁଁ ନାଇଁ ବହୁତ୍ ମତେ ଲାଗେ ଝିଅ ପିଲା ଙ୍କ ଜୀବନ ବହୁତ୍ କଷ୍ଟ କାରଣ ଏମିତି କି ନିଜ ଲୋକ ଟା ଦୂରଉଛନ୍ତି। ତ ତାଙ୍କ ଲାଗି କିଛି ଉପାୟ ଆପଣଙ୍କ ମନରେ ଆଇଚି କି? କି ସେମାନେ କେମିତି ଭଲରେ ରହିବେ।
ହୁଁ କଣ ରହିବେ ସେଇଟା ତ ଝିଅ ମାନଙ୍କ ଜୀବନର ଗୋଟେ ମାନେ ପାଟେ ଆଉ। ଆ କିନ୍ତୁ ଶାଶୁ ଘର ଲୋ ଲୋକ ମାନେ ଟିକେ ଭଲ ହବା ଦରକାର ସେମାନେ ଯେତେବେଳେ ଚାହିଁବେ ବି ତାଙ୍କ ବାପ ଘରକୁ ଯାଇ ବାପା ମାଆଙ୍କୁ ଦେଖିପାରିବା ଦରକାର।
ହୁଁ।
କୌଣସି କଥାରେ ବାଧା ଦବା କ କଥା ବି ନୁହଁ କାରଣ ଯେହେତୁ ଗୋଟେ ଘର ଛାଡ଼ି କି ଆଉ ଗୋଟେ ଘରକୁ ମାନେ ତମ ମାନଙ୍କ ଭରସାରେ ଆସିଚନ୍ତି ତାଙ୍କ ଭରସା ଟା ଭାଙ୍ଗିବା କ ନା ତାଙ୍କ ମନ ରଖିକି ଚଳିଲେ ସିଏ ବି ତମ ମନ ନେଇକି ଚଲିବେ।
ଆଜ୍ଞା ଆଜ୍ଞା। ତାଙ୍କୁ ବି ବେଳେ ବେଳେ ଛାଡ଼ିବା କଥା କି ତମେ ଯାଅ ତମ ଘରେ ମାସେ ରହିକି ଆସ। ଏଇ କଥା କହୁଛନ୍ତି ତ ଆଜ୍ଞା ମୁଁ ବୁଝୁଛି ଏଇଟା ବି ଠିକ୍ କାରଣ
ମାନେ କଣ ଜୀବନ ଦେଇ କେତେ କଷ୍ଟରେ ଛୋଟରୁୁ ବଡ଼ କରି ତାଙ୍କ ପିଛା ରେ ବିନା ସ୍ଵାର୍ଥ ରଖିକି ତାଙ୍କୁ ସବୁ କଥା ଦେଇ ଏତେ ବଡ଼ କରିଛନ୍ତି ଯେହେତୁ
ଏବେ ବି ଅଛି ନା।
ହଁ। ତ ମତେ ବି ବହୁତ୍ ଦୁଃଖ ଲାଗେ ତାଙ୍କ କଥା ଭାବିଲେ ମୁଁ ଭାବେ ଦେଖନ୍ତୁ କିନ୍ତୁ ମୋର ବି ଗୋଟେ ଭଉଣୀ ଅଛି ତ ଆ ସିଏ ବି କାଲି ସକାଳେ ବାହା ହେଇକି ପଳେଇ ମତେ ଲାଗେ କଣ ମାନେ ଆ ଏମିତି କେମିତି ସିଷ୍ଟମ ହେଇଛି। ତ ଯେମିତି ପୁଅ ପିଲା ଏଲେ ପୁଅ ପିଲାଙ୍କୁ କଣ ତାଙ୍କ ଘର ଲୋକ ଅଧିକ ଭଲ ପାଉଛନ୍ତି ଆଉ ଝି ଲା ଝିଅ ପିଲାଙ୍କ ଘରଲୋକକୁ ମାନେ ତାଙ୍କ ଘରଲୋକକୁ ଅଧିକା ଭଲ ପାଉନାହାନ୍ତି ମାନେ ଦେଖ ବୁଝେଇ ପାରୁନି ତମେ ଜଣେ ବାହା ହେଇ ଆଇିଲ କଣ ତମ ଘର ଲୋକ ବି ସେତିକି ଭଲ ପାଉଛନ୍ତି ଯେତିକି ପୁଅ ପିଲା ପୁଅ ପିଲା ଘର ଲୋକ ଭଲ ପାଉଛନ୍ତି।
ହଉ ବାପା ମା କାହାକୁ ପିଲାଙ୍କ ଭିତରେ ଫରକ କରନ୍ତି ସମସ୍ତ ଏ ଭଲ ପାଆନ୍ତି। କିନ୍ତୁ ସେଇଟା ତ ଦୁନିଆର ନିୟମ ଅଛି ଝିଅ ଗୋଟେ ଘର ଛାଡ଼ିକି ଆସିବ। ଠିକ ଅଛି ଦୁନିଆର ନିୟମ ଟା ଠିକ ଅଛି କିନ୍ତୁ ଆମେ ହଇ
ଆରେ ଆରେ ମ୍ୟାଡ଼ାମ-ମ୍ୟାଡ଼ାମ ଦେଖନ୍ତୁ ମୋ କ ଥା ସରିନି ମ୍ୟାଡ଼ାମ ହ୍ୟାଲୋ
କୁହନ୍ତୁ।
ଆରେ ମୁଁ କହିବାକୁ ଚାହୁଁଥିଲି ଏ ନିୟମ ଟା କିଏ କଲା ଏମିତି ମାନେ ପୁଅ ପିଲା ଘରଠିକି ଝିଅ ପିଲା ଆସିବ ଝିଅ ପିଲା ଘରଠିକି ପୁଅ ପିଲା ଯିବନି ଏ ନିୟମ କିଏ କଲା ଯଦି ନିୟମ ଏମିତି କରିଥାନ୍ତା କି ପୁଅ ପିଲା ଘଟିଠିକି ଝିଅପିଲା ଛଅ ମାସ ରହିବ ଝିଅ ପିଲା ଘରଠିକି ପୁଅ ପିଲା ଛଅ ମାସ ରହିବ ଏଇଟା ବଢ଼ିଆ ହୋଇନଥାନ୍ତା।